କଣ କରୁଚନ୍ତି? ମୁଁ ଏଇଠି ବସିଚି ବର୍ତ୍ତମାନ।
ହୁଁ ବସିଚ?
ହଁ। ହଁ ଖାଇକିରି ବାହାରକୁ ଯାଇଥିଲି ତ ସିଆଡୁ ଆସିକିନି ହଁ ଖାଇଥିଲି ଆଉ। ଭାତ, ଡାଲମା ଆଉ ଖଟା ଆଉ।
ଆଉ ତମ ଆଡେ ବର୍ଷା ହଉଚି?
ଆମ ଆଡେ ବର୍ଷା ହଉଚି। ଅବିକା ବିି ଝିପି ଝିପି ଛାଡିଯାଇଥିଲା ନାଇଁ ଯଷ୍ଟ ପାଞ୍ଚ ଦଶ ମିଣ୍ଟି ଷ୍ଟାର୍ଟ ହେଇଚି ଆଉ।
ଓହୋ। ଆମ ଆଡେ ବି ବର୍ଷା ହଉଚି ଏମତି।
ହୁଁ। କଣ ଖାଇଛନ୍ତି?
ମୁଁ ଖାଇଥିଲି ଭାତ, ଡାଲି, ଆଳୁ ଭର୍ତା।
କଣ କରୁଛନ୍ତି ବର୍ତ୍ତମାନ?
ପ୍ଲସ ଥ୍ରୀ ଫାଷ୍ଟ ଇୟର୍।
ଅ ହଁ।
ଆପଣ?
ମୁଁ ସେକେଣ୍ଡ ଇୟର୍।
ପ୍ଲସ୍ ଥ୍ରୀ ନା ପ୍ଲସ୍ ଟୁ?
ପ୍ଲସ୍ ଥ୍ରୀ।
ହଁ। ଆଉ ଆପଣ ରଜ ସିଆଡେ କେମିତି କଟିଲା?
ରଜ ତ ମୁଁ ଗାଁକୁ ଯାଇନି। ଆଁ ହଷ୍ଟେଲରେ ଥିଲି। ତ ହଷ୍ଟେଲ ରୁ ଆମେ ଯାଇଥିଲୁ ବୁଲି ଆଉ।
ଉଁ।
ଘରେ ପଠେଇ ଦେଇଥିଲେ ପିଠା ଖାଇଦେଲୁ ଆଉ।
ହୁଁ ହୁଁ।
ତମର କେମିତି କଟିଲା
ହଁ ଆମର ଭଲ କଟିଲା। ଆମେ ବୁଲିବାକୁ ଯାଇଥିଲୁ। ଉଁ ନୂଆ ଡ୍ରେସ୍ କରିଥିଲୁ ପିଠା ପିଠା ବି କରିଥିଲୁ? ହଁ ଆମର ଇଆଡେ ବହୁତ ବି ଭଲ ହୁଏ। ମହୋତ୍ସବ ପଡେ ଦି ଦିଟା ଜାଗାର ମହୋତ୍ସବ ପଡିଥିଲା ରଜ ମହୋତ୍ସବ। ସେଠି ବହୁତ ବଢିଆ ଦୋଳି ଲାଗିଥିଲା। ବହୁତ ଭଲ ଦୋଳି ଲାଗିଥିଲା ଆଉ ହଁ ଛୁଆ ବି ମାନେ କମ୍ପିଟସନ ହଉଥିଲା ଫାଷ୍ଟ ସେକଣ୍ଡ ଥାଡ ହଉଥିଲେ। ଆ ଦୌଡିଡିଆ ପୁଚି। ଏଇଟା ସବୁ ଗୀତ ଗାଉଥିଲେ ଡ୍ୟାନ୍ସ ବି କରୁଥିଲେ। ବଢିଆ ଭଲ ଭଲ ହଉଥିଲା ଆମର ଇଆଡେ ବଢିଆ ରଜ ହେଇଛି ଏ ବର୍ଷ। ହୁଁ। ହଁ ବୁଲି ଯାଇଥିଲି ଚାରିଟା ବେଳେଁ ଦିନରେ ତ କୁଆଡେ ବୁଲି ହଉନଥିଲା ତାହା ଚାରିଟା ବେଳେ ଏମିତି ବୁଲିଯାଉ ଆଉ
ହୁଁ।
ହୁଁ। ଆଉ
ଆଉ ସେଠାରୁ
କଣ କହିଲେ?
ଆରଥରକୁ କେମତି କଣ ମାନେ ପ୍ଲାନିଙ୍ଗ କଣ?
ରଥଯାତ୍ରା।
ହଁ।
ହଁ ରଥଯାତ୍ରା ଆମର ଏଠି ହୁଏ ହୁଁ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଜଣଙ୍କ ତିନିଟା ରଥ ହୁଏ। ହଁ ରଥ ଟାଣନ୍ତି ବହୁତ ଭିଡ ହୁଏ। ବହୁତ ଭିଡ଼। ଆର ବର୍ଷ ହଉଚି ଗୋଟେ ମାନେ ବୁଢା ବୟସ୍କ ଲୋକରେ ମାନେ ବହୁତ ଭିଡ ଯେ ଭିଡ ହେଇଥିଲା ଯୋଉ ସେ ସି ହଉଛି ପଳେଇଲେ ଯେ ତାଙ୍କ ଭିତରେ ଆଡିଦେଲେ ତାଙ୍କୁ ତମଆଡେ?
ଗାଁରେ ରଥଯାତ୍ରା ତ ମୁଁ ଦେଖେ ବଟ କେବେ ଟାଣିନି। ଛାଡ
ଟାଣିନ?
ନା ବେଶୀ ଭିଡ଼ ଭିତରେ ହଁ କୋଉଠି ହାତ ଦବୁ ଆଉ ସବୁଆଡେ ତ ଜାଣିଛନ୍ତି ପୋଲିସ ସବୁ ଜଗିଥିବେ। କାଇଁ ଖାଲି ଆମେ ସାଇକେଲରେ ଯାହା ଯାଉ ଟିକେ ଆଉ
ହଁ। ଭିଡରେ ବି କିଏ ଟାଣି ପାରିବନି ବି ଚଢ଼ା ମରା ଆଉ କିଏ ବହୁତ ଭିଡରେ? ହଁ ଆମର ଏଠି ଆମେ ଯାଉ ଯେ ଆମ ଆମେ ଭିତର ଆଡେ ଅଛୁ। ମାର୍କେଟ ଆଡେ ସେଆଡେ ଜଗନ୍ନାଥ ମନ୍ଦିର ସେ ମଣ୍ଡପ ଆଡେ ଯାଉ ହଁ ଯୋଉ ରଥଯାତ୍ରା ଦେଖି ସେଇ ସାଇଡରେ ଠିଆ ହେଇ ଦଉ ଯେତେବେଳେ ସୁଭଦ୍ରା ସୁଭଦ୍ରାଙ୍କ ରଥ ଆସିବ। ସେତେବେଳେ ହଉଛି ଆମେ ଟିକେ ଯାଇକି ଏଠି ଟାଣିଦଉ ଟିକେ
ହ ଆମର ବି ଏଠି ବଳରାମ ମନ୍ଦିର ଅଛି ବଳରାମ ମନ୍ଦିରରେ ବ ସେଇ ତା କଣ ଏକାଦଶୀରେ ତିନିଜଣ ଯାକ ଯିବେ ଆଉ?
ହଁ ଗୋଟେ ରଥରେ ତିନି ଜଣ।
ଆଉ ଆଜି ସକାଳେ କେତେବେଳେ ଉଠିଲେ ଯେ?
ଆମେ ମୁଁ ଉଠୁଚି ସା-ସା-ସାଢ଼େ ପାଞ୍ଚଟା।
ଆରେ ବା ମୋ ଠୁ ତ ଆଗରେ।
ସାଢେ ପାଞ୍ଚଟା ସାଢେ ଚାରିଟା ଯୋଉ ପ୍ରେୟାର ହୋଉଚି ଯେ ଉଠିକି ପ୍ରେୟାର କରୁଛନ୍। ମୁଁ ତ କରୁନି ମୁଁ ଏବେ
ଘରେ ଅଛନ୍ତି?
ନାଇଁ ଆସିଥିଲି ଟିଉସନ କରି।
ଟିଉସନ୍ କରିଦୋଉଚନ୍ତି?
ହଁ।
ଉଁ କୋଉ କ୍ଲାସେ?
ସେଇ ଗୋଟେ ଛୁଆ ଏବେ ମୁଁ କରୁଥିଲି ଆଗରୁ ଯେ ଛାଡିଦେଲି ଏଇନା ଗୋଟେ ଛୁଆ ଧରିଚି।
ହଁ। ଭଲ ଭଲ।
ହଁ ସେ ଯୋଉ କଲେଜ ଫଲେଜ ଯିବା ପାଇଁ ଅସୁବିଧା ହେଲା ତ ଏ ଘର ପାଖରେ ଗୋଟେ ଛୁଆ ଟାକୁ ଧରିଚି ଆଉ।
ହଁ। କୋଉ କ୍ଲାସ ର ସେ ଛୋଟ ଝିଅ?
ସିଏ ଟୁ କ୍ଲାସ।
ଭଲ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ତମର?
ହୁଁ ଆମର ବି ଭଲ ଅଛନ୍ତି।
ହଁ ଆଉ ରାତିରେ କଣ ଖାଇବ ରୋଷେଇ?
ରାତିରେ ସେଇ ରୁଟି।
ରୁଟି ସବୁବେଳେ ନା?
ହଁ। ସକାଳେ ନାଇଁ ଏମିତି ଥରେ ଅଧେ ପାଗ ଅନୁସାରେ ଆଉ।
ହୁଁ।
କୋଉଦିନ ଇଚ୍ଛା ହବ ଯଦି ପଖାଳ ଖାଇବା ପାଇଁ ପଖାଳ ଖାଇଦେବି ନିଜେ ଯୋଉ ରନ୍ଧା ହେଇଥିବ ମାନେ ଶୁଣ ରାତ୍ ସେ ଟାଇମ ରେ ଯଦି ଯାହାର ଯେତେଳେ ଇଚ୍ଛା ହବ ଖାଇବା ପାଇଁ ତ ଭାତ ରୋଷେଇ ହୁଏ ଆଉ। ଆପଣ ରାତିରେ କଣ ଖାଆନ୍ତି?
ଆମର ବି ରୁଟି। ଇଚ୍ଛା ହେଲେ ଭାତ ମୁଁ ବି ଭାତ ମତେ ଭାତ ଭଲ ଲାଗେ ଯେ ମୁଁ ଭାତ ଖାଇଦେବି ବେଳେ ବେଳେ ରାତିରେ।
ଓହୋ।
ହୁଁ।
ଏଇନେ ଟିଉସନ୍ ମାନେ କେତେ ଟାଇମ୍ ପର୍ଯ୍ୟନ୍ତ କରିବ?
କଣ?
ଟିଉସନ୍ ମାନେ ଯୋଉ ପଢୋଉଚନ୍ତି।
ଏଇନା ମୋ ସଇଲାଣି ମୁଁ ଆଉ ଚାରିଟାରୁ ଛଅଟା କରିଛି ଛଅଟା ଆଉ ବାଜିନି। ତାକୁ ମୁଁ ସାରି ଦେଲି ଆଉ ଯାଉଛି ଟିକେ ଆଉ
ହୁଁ ବର୍ଷା ହଉନି
ହଉଛି ବଷା ଏମିତି ହଉଛି ଝିପି ଝିପି ହଉଛି କାଲି ଜୋରେ ହେଇଥିଲା।
ହୁଁ ହୁଁ ବହୁତ ହେଇଥିଲା।
ଜୋରେ ଘଡଘଡି ଆସିଛି।
ଆଜି ବି ଦ୍ଵି ପହରେ ଇଆଡ଼େ ବର୍ଷା ହେଇଥିଲା। ଜୋରରେ ମୁଁ ଗୋଟେ ଜାଗାକୁ ଯାଇଥିଲି ତିନ୍ତି ଗଲି ଆଉ।
ହୁଁ ହୁଁ ଇଆଡ଼େ ଦିନରେ ବର୍ଷା। ହଁ ଟିକେ ଟିକେ ହେଇଥିଲା ଏଇନା ଯେମିତି ପକଉଚି ସେତେବେଳେ ସେମିତି ହେଇଥିଲା ମୁଁ କଲେଜ ଯାଇଥିଲି। ବର୍ଷା ହେଇକି ବି ମାନେ ମାନେ ଗୁଳୁ ଗୁଳି ହଉଛି।
ହଁ ଏ
ହଁ
ନାଇଁ ଥଣ୍ଡା ଲାଗୁଛି ପବନ ହଉଛି ଏତେ ସୁନ୍ଦର ସୁଲ୍ ସୁଲ୍ ପବନ।
ଆମ ଏଆଡେ ଗରମ।
ହଁ ଆଉ ପ୍ଲସ୍ ଥ୍ରୀ ରେ କଣ ଅନର୍ଶ ନେଇଛ।
କଣ କହିଲ।
ପ୍ଲସଥ୍ରୀ କଣ ରଖିଥିଲା ଯେ।
ଏଜ୍ୟୁକେସନ୍।
ଏଜ୍ୟୁକେସନ୍ ଭଲ। ଆମବେଳକୁ ତ। ଏଇଟା କଣ ମୁଁ ଭଲରେ ମାନେ ପ୍ଲସ୍ ଟୁରେ ଯେହେତୁ ନେଇନଥିଲି ତ ପ୍ଲସ ଏଜ୍ୟୁକେସନ୍ ନେଲିନି ଓଡିଆ ଅନର୍ଷ ଟା ନେଇଗଲି ଆଉ।
ଓ ହଁ ଓଡିଆ ଅନର୍ଷ ଭଲ।
ହଁ
ଆମର ପ୍ର କାଲି ପ୍ରହରଦିନ ରେଜଲ୍ଟ ବାହାରିଲା ଫାଷ୍ଟ ସେମିଷ୍ଟାର୍ ର।
ହୁଁ
ହୁଁ ରେଜେଲ୍ଟ ବାହାରିଲା।
ହୁଁ କେତେ ମାନେ ଭଲ ବାହାରଛି
ହଁ ପାଶ୍। ମୁଁ ତ ଡରି ଯାଇଥିଲ ମୁଁ କହିଲି କାଳେ ବ୍ୟାକ ଫ୍ୟାକ ଲାଗିବ କି କଣ।
ଫାଷ୍ଟ ଟାରେ ଜଣା ପଡିବନି ଠିକ୍ ସେକେଣ୍ଡ ଥାଡ଼୍ ଜଣା ପଡି଼ବ। ନିଜ ଉପରେ ଡିପେଣ୍ଡ କରେ ଆଉ।
ମୁଁ ହଉଚି। ଆମ ସାର୍ ସେଠି ଚିହ୍ନା ଯେ ସାର୍ ମତେ କହିଲେ ତୋର ବ୍ୟାକ ଲାଗିନି ତ ମୁଁ କହିଲି ନାଇଁ।
ହୁଁ
ହଁ ବଞ୍ଚିଗଲୁ ତୁ।
ପ୍ରଥମର ବି ଲାଗିଯାଏ?
ହଁ ଲାଗିଛି ଆମ ଆମ କ୍ଲାସ ରୁ ଆମ ଡିପାର୍ଟମେଣ୍ଟ ଦି ତିନି ଜଣଙ୍କର।
ଓହୋ। ମାନେ ପ୍ରଥମ ସେମିଷ୍ଟା ରେ ବ୍ୟାକ୍ ଲାଗିଯାଉଛି ନା।
ମତେ ମୁଁ ତ ଡରି ସାଇଲିଣି।
ଓହୋ।
ମୋତେ ଡର ଲାଗୁଚି ବ୍ୟାକ୍ ଲାଗିଗଲେ ଭାରି ଟେନସନ୍।
ହଁ ପା।
ପୁଣି ଆଉଥରେ ଅ ଛୁଆଙ୍କ ସାଙ୍ଗରେ ପରୀକ୍ଷା ଦବ।
ଡବଲ ହେଇଯିବ ମାନେ ଯୋଉ ସେମିଷ୍ଟାର ଆମେ ଦଉଥିବା ତାପରେ ବି ଆମେ ତା ଉପରେ ଯେତି ମାନେ ହୁଁ ବିତିଯାଇଥିବା ସେମିଷ୍ଟାର୍ ଦବା ନାଇ ଅଲରେଡି ଥାର୍ଡ ସେମିଷ୍ଟାର୍ ହିଁ ଦେଇଦେବା ଭଲ। ସେକେଣ୍ଡ ସେମିଷ୍ଟାର ବ୍ୟାକ ଲାଗିଥିବ ତ ପୁଣି ସେକେଣ୍ଡ ସେମିଷ୍ଟାର ଏକ୍ଜାମ ଦବ।
ହୁଁ।
ଆଉ ଅବିଆ କଣ କରିୟେ?
ଅବିକା ତ ବର୍ଷା ହଉଚି ଆଉ ଯାଇପାରିବିନି। ଆଉ କଣ କରିବା ଆଉ ବସିବି ଏଇଠି ଆଉ।
ତା ପରେ ଯିବେ ଘରକୁ ଆଉ।
ହଁ।
ହଁ ଦେଖି ଚାହିଁକି ନିବେ।
ହଁ।
ଘରଟା କେତେ ବାଟ ସେଇଠୁ?
ଦି କିିଲୋମିଟର।
ଚାଲି ଚାଲି ଯାଉଚ ନା ସାଇକେଲିଙ୍ଗ?
ସାଇକେଲେ।
ଆ ଭଲ।
ଚାଲି ଚାଲି ଆସିବି ଏତେ ବାଟ ଥରେ ଆଇଥିଲି ମୁଁ ତ ଗୋଡ ହାତ କଁ ହେଇଗଲା।
ମୁଁ ଆମ କଲେଜ ଯୋଗୁ ଯାଏ ତିନତିନ ଛଅ କିଲୋମିଟର ମାନେ ଯିବା ଆସିବା ଛଅ କିଲୋମିଟର ହବ।
ହୁଁ।
ତ ମୋର ଇଛା ହେଲେ ସାଇକେଲ ନେବି ନହେଲେ ଚାଲି ଚାଲିକା ପଳେଇବି ଆଉ ଆଗ ଟିକେ ଜଲ୍ଦି ବାହାରିକିନି ପଳାଏ। ସକାଳୁ ତ ଗପ ମାରି ମାରିକା ପଲାୟେ ଫୋନରେ ଆଉ।
ହୁଁ ହୁଁ।
ଜଣାପଡେନି ଏ ଯୋଉ ସାଙ୍ଗସାଥିୀ ମାନେ କଲ କରିଦିଅନ୍ତି ତ ତାଙ୍କ ସହିତ କଥା ହେଇ ହେଇକା ପଳାଏ କଲେଜ ଟା ପହଞ୍ଚିଲା ପରେ ତା କିଛି ଟେନସନ ନାହିଁ ପୁଣି ଆସିଲା ବେଳେକୁ କଥା ହେଇ ପଡିବି। ଆଇଲା ବେଳେ ଏଇ ଘରେ ପହଞ୍ଚିବା।
ଏକୁଟିଆ ଯାଉଚନ୍ତି
ହଁ ଆମ ଗାଁ ରୁ ମାନେ କେହି ପଢୁନାହାନ୍ତି ଜାଣିକି ଏଇ କଲେଜରେ।
ଓହୋ।
ଏଟା ପ୍ରାଇଭେଟ କଲେଜ ଟା ନା। ତ ମୁଁ ଗମେଣ୍ଟ କଲେଜରୁ ପ୍ରାଇଭେଟ କୁ ଯାଇଚି ତ ସେଇଥିପାଇଁ ଆମ ଗାଁରେ କେହି ଏମିତି ବି ପଢନ୍ତିନି ସବୁ ହେପଟ ଲାଇନ ପଢନ୍ତି। ତ ମୁଁ ଏଇ ଏକୁଟିଆ ଆଉ।
କୋଉଠି?
ଆମର ଯୋଉ ସିମି ନାଈ ଜାଣିଥିବେ
କଣ କହିଲ?
ସିମି ନଈ
ସିମି ନାଇ।
ହଁ।
ସେଇଟା କୁଆଡେ?
ସେଟା ହେଉଛି ଢେଙ୍କାନାଳ ଡିଷ୍ଟ୍ରିକ୍ ରେ।
ଓ ହୋ। ଅଁ, ହଁ।
ଢେଙ୍କାନାଳ ଡିଷ୍ଟିକ୍ ରେ ଯାଉଛି କିନ୍ତୁ ଢେଙ୍କାନାଳ ଡିଷ୍ଟିକ୍ ଭିତରେ ନୁହେଁ ଆଉ। ଅନୁଗୁଳ ଯିବା ଲାଇନ୍ ଦେଇକିନି ସେପଟେ ଆଉ।
ହଁ, ହଁ।
ହଉ ହଉ ତାହେଲେ ରଖୁଛି ହଁ।
ହଉ।